ହ ଅ କ ହଁ କ
ଆଉ ଆଉ ଚାଲିଚି ଆଉ ଦିନଟା ଯାଉଚି।
ଅହ ଖାଇବା ସାଙ୍ଗେ କଥା ହେଲୁ କି ନାଇ
ଖାଇବା ସାଙ୍ଗେ ହେମତି ଏ କଥା ହେଇନି ତ ତ
କଣ ହଉଥିଲା?
ଏମିତି କିଛି ତ କଥା ହେଇନି।
କଥା ହେଇନଥିଲା।
ରହ ଚାର୍ଜ କାଢୁଛି ରହ। ଷ୍ଟୋରି ଦେଇଥିଲେ ଆଜି ଆରେ, ମୁଁ ପଚାରେ ଦେଖେ କାଲି କଣ କଣ କଥା ହେଲିକି ଦେଖେ।
ହଁ।
କହୁଛି ରହ। ଆରେ ସେ ଗୋଟେ ପ ରିଲ୍ସ୍ ଟେ ପଠେଇଥିଲା ୟାଦ କରେ।
ହଁ- ହଁ- ହଁ।
ମୁଁ ମୁଁ ବୋଲି ଦିଲ୍ ଥୋଡା ହାଲକା ହେତା ହେ ଆପ ସେ ବାତ କର ଦିଲ୍ ଥୋଡା ହଲକା କ୍ୟା ହୋତା ହେ ଲେଖିଥିଲି। ତ ସଚମେ ବୋଲି କହିଲା।
ହଁ।
ତୁମ କହିଲି ହଁ ଆଉ କହଲି। ତାପରେ ପଚାରିଲି କି କ୍ୟା କର୍ ରହି ହୋ? କହିଲେ ସ୍ଲିପିଙ୍ଗ ଲେଖିଲା। ତାପରେ ମତେ ପଚା ମତେ ପଚାରିଲା। ମୁ ତାଙ୍କୁ କହଲି କି ଏକ କୁରସି ଲାଓ ଗେ
କଣ
ତାପରେ ସେ କହିଲା ପୁଛଲୋ ବୋଲି କହିଲା।
ତାପରେ ମୁଁ କହିଲି କି?
ଆପ ମୁଝ ମୁଝେ କିତନା ପରସେଣ୍ଟ ଟ୍ରଷ୍ଟ କରତେ ହୋ ଏମିତି ଲେଖିଥିଲା।
ହଁ।
ସେଭେଣ୍ଟି ପରସେଣ୍ଟ ଲେଖିଲା।
ହଁ କଣ ଲାଗି ସେ ମୋତେ ପସନ୍ଦ?
ତା ପରେ ମୁଁ ଯେବେ ପଚାରିଲି କୁଛ ମ୍ ମେ ମେରେ ବାରେ ମେ ବତାନା ଥା ଆପକୋ। ଏମିତି ବୋଇଲି ତ ତାପରେ ପଚାରିଲି, ଆଉ ତିରିଶ ପରସେଣ୍ଟ କୁଆଡେ ଗଲା ବୋଲି ପଚାରିଲି।
ହଁ।
ଦେନ ସିଏ କହିଲା କି କାଇଁ ନା ବାସ ଏତିକି ଆଞା କଥା ହେଇଛି।
ମୋ କଥା ପଚାରିଲୁନୁ, ମୋ କଥା ପଚାରି ଦେଲୁନୁ।
କଣ ପାଇଁ?
ମୋ କଥା ପଚାରଦେଲୁ ନେଇ କେତେ ପର୍ସେଣ୍ଟ? ନାଇଁ ତୁ ପଚାର ଦେଲୁ ଖାଲି।
ମୁଁ ପଚାରେ ସିଏ ଡାଉଟ କର
ହଁ।
ତାପରେ ଏଇ ତାକୁ ମେସେଜ କଲି ଆମର ଘର ପଛ ବାଲାକୁ।
ହଁ କଣ କହିଲ?
ଆ ମୁଁ କହିଲି ମୁଁ କହିଲି ହ୍ୟାଲୋ। ହେଲା।
କଣ କଣ କହିଲା?
ତାପରେ ସେ ମୁଁ କହିଲି ଆଇ ନିଡ ଏ ହେଲ୍ପ
ହଁ।
ତାପରେ ସେ ୱାଟ ୱାଟ ୱେଲ୍।
ହଁ।
ତାପରେ ମୁଁ ପଚାରିଲି କି -ତୁ ତା ସାଙ୍ଗେ କଥା ହେଉନୁ କି? ତାପରେ ସିଏ ସିନ୍ କରନାହିଥା।
ଚାଲି ମୁକୁ
ଆଳୁ ଚପ୍ ଷ୍ଟୋରି ଦେଇଛି। ଘର କେ ପାସ ୱାଲେ ମନ, ଘର କେ ପାସେ ୱାଲେ ମନ୍ଦିର ଖାଲି। ଓର, ଶହର କେ ବାଦ ବଡ଼ା ମନ୍ଦିର ବୁରା ହୁଆ। ଶାୟଦ ଭଗବାନ ସେ ଜାଦା ମେଁ ବନ୍ଧେ ପର ଭରୋସା ହେ, ମନ୍ଦିର ପର ଭିଡ଼ ପର ଭରୋସା ହେ -ବାପ
ଓହୋ ଆଉ କଣ କହ?
ଖ
କଣ ଶୁବୁ ନାହି କସ ଆବା ଯାଉ ହଁ।
ଶୁଵିଲା ଏବେ?
ହଁ ଶୁଵିଲା ସୁବୁଛି।
କଣ କରୁଚ ଏବେ? କ୍ୟା କରିସ୍